ଆଉ ଆ ଆଜ୍ଞା ନମସ୍କାର।
ନମସ୍କାର ହଁ ମ୍ୟାଡ଼ାମ ଏମିତି ଆଉ। ସଖାଳୁ କଣ ଏମିତି ଫୋନ୍ କଲେ କଣ ଖବର କୁହନ୍ତୁ ଆପଣ କୁହନ୍ତୁ।
ଆଉ ହଁ ଏଇ ସକାଳ ସବୁ କାମ ସରିଲାଣି ମୋ ନିତ୍ୟ କର୍ମ ସ ସରିଲାଣି ଆହୁରି କିଛି ବାକି ଅଛି।
ଆଜ୍ଞା।
ଆଉ ତାପରେ ଆମର ରୋଷେଇ ସବୁ ହ ହେଲାଣି ଅଧା ଆଉ ପେଣେ ହବ ପୁଣି ସକାଳ ଖାଇବାଟା ଆଉ।
ନା ଆମର ଏଇ ଯୋଉ ସବୁ ଘ ଘରଟେ କାମ ଟିକେ ହୋଉଚି ତ ସେଥିପାଇଁ ଟିକେ ବ୍ୟସ୍ତ ରହୁଚି ଆଉ। ସବୁ କଁ ଆଉ?
ଆଉ ଦେହପାଆ ସବୁ ଭଲଅଛି ଆପଣଙ୍କର?
ହଁ ହଁ ଭଲ ସବୁ ପୁଅ ଦିହ ଭଲ ନା?
ହଁ ପୁଅ ଦେହ ଭଲ।
ଯା ହୋଉ।
ଆଉ କଣ ଆଜି ସବୁ ରୋଷ୍ ଷେଇ ଫୋଷେଇ ସବୁ ହବ ଆଉ କଣ କୁଆଡେ ସବୁ ବୁଲାବୁଲି କରିବାକୁ ଯିବାର ଅଛି ଆଜି ନା ନାହିଁ।
ନା ନା ଟିକେ କାମ ହେଉଚି ତ ସେଠି ଟିକେ ରହିବାକୁ ପଡୁଚି ଆଉ କୁଆଡ଼େ ଯିବାର ନାହିଁ। ଏତିକି ବୁଲାବୁଲି ହେଇଗଲା ରଜରେ ବୁଲାବୁଲି ହେଇଗଲା ହେଇଗଲା।
ଆଉ କଣ ଘର କାମ ସବୁ ହୋଉଥୁଲା ହେଇଗଲାଣି ନା ଆଛି ବାକି?
ନା ନା ହୋଉଛି ସବୁ। ହୋଉଚି ଛାତ ପଡ଼ିଥିଲା ଏବେ ସବୁ ତାର ସବୁ ଆଉ ଉପର ସବୁ ପ୍ଲାଷ୍ଟିଙ୍ଗ ସବୁ ଚାଲିଚି। ଏଇ ସବୁ ଆଉ।
ଆଉ ଘରର ସବୁ ଯୋଉ ଛାତ ପଡେ କଣ କେମିତି ସବୁ ଫାଷ୍ଟେ ହୁଏ ସବୁ ଟିକେ କୋହୁନାହାନ୍ତିି ଟିକେ ଶୁଣନ୍ତେ।
ଆଉ ସବୁ ଛାତ ପଡିବା ପୂର୍ବରୁ ତାଙ୍କ ସେଣ୍ଟ୍ରିଙ୍ଗ ଫେଣ୍ଟ୍ରିଙ୍ଗ କରିବେ ଆମର ଯୋଉ ପା ଉଁ ଆ କାଠର ସବୁ ପ୍ଲାଏ ଆସେ ସେଇଥିରେ ସବୁ ଇଏ କରିକି ସେ କରାଯାଏ।
ଉଁ ଆଛା ଆଛା।
କରାଯାଏ କରିକି ତାପରେ ତାକୁ ପୁରା ଅଁ ସମାନ ଭାବରେ ରଖିବେ ସମାନ ଭାବରେ ରଖିକି ଛା ରଡ଼ ବିଛାଯାଏ ରଡ଼ ବିଛା ହେଇକି ତାପରେ ଛାତ ପଡ଼େ ଆଉ ଏମି
ହଁ ଆଗରୁ ତ ସବୁ ଲୋକମାନେ ପଟା ବାଡେଇ। ଛୋଟ ଛୋଟ ପଟା ଗୁଡିକୁ ଜଏଣ୍ଟ କରି। ତା ଉପରେ ମାଟି ସମାନ ଭାବରେ ଦେଇ।
ହଁ ଆଗରୁ ସେମିତି କରୁଥିଲେ ଏବେ ସବୁ
ପୁଣି ଗୋଟେ ପତଳା ପରସ୍ତ ସମାନ ର ଗୋଟେ କଣ ଦେଇ ତା କର ଏବେ ତ ପ୍ଲାଏ ଫ୍ଲାଏ ବାଡେଇ ଦଉଛନ୍ତି ପୁରା ହେଇଯାଉଚି ଶୀଘ୍ର ଆଉ।
ଆଜ୍ଞା।
ଆଗରୁ ଟିକେ କଷ୍ଟ ଥିଲା ଆଉ ଦିନକୁ ଦିନ ଯୁଗ ବଦଳୁ ସମୟର ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ଲୋକମାନେ ବି ବହୁତ ଆଗକୁ ଗଲେଣି।
ଆଜ୍ଞା।
ଆଉ ଯିଏ ପଛରେ ରହିଛନ୍ତି ରହିଛନ୍ତି ଆଉ।
ଆଉ କଣ ଖାଇ ପିଇ ସାରିଲେଣି?
ଆଁ ଖାଇବା ହେଇନି ଆମର ଏ ଛୁଆ ମାନଙ୍କୁ ସବୁ ଖାଇବା ପିଇବାକୁ ଦେଇ ଛୁଆ ସବୁ ଶୋଇ ଫୁଣି ଉଠିକି ସବୁ ଶୋଇଲେଣି। ପୁଣି ଆମର ସବୁ କାମ ହବ ଏବେ ଠାକୁର ପୂଜା ଫୂଜା ସବୁ ହବ। ପୁଣି ତାପରେ ଆମର ସକାଳ ଖିଆ ସରିଲେ ପୁଣି ଗାଧ ଧୁଆବେଳ ପାଇଁ ଖିଆ ହବ ଏଇ ସବୁ ହବ ଆଉ।
ଆଛା ଆଚ୍ଛା। ଆଜି କଣ ଗୁରୁବାର ତ ଆଜି କି ଆଇସ ଫାଇଁଷ ହବ ନା ଆଇଁଷ ହବନି?
ନା ନା ଆମ ଗୁରୁବାର ଆମର ଖାଉନା ଆଇଁଷ।
ଆପଣ କଣ ଖାଆନ୍ତି
ନା ନା। ଏ ସବୁ ସାଧା ଉପରେ ଯାହା ହବ ନା।
ଛା ଛା।
କଣ କହିଲେ?
ଆଉ କଣ ବାହାଘର ଫାଘର ଥିଲ କହୁଥିଲେ କଣ କେତେଆଡେ ସବୁ ଗଲା।
ହଁ ବାହାଘର କାଲି ଗଲା ଆମର ସେ ବଡ଼ପା ଝିଅଙ୍କର ବାହାଘରଟେ ଥିଲା ତ।
ଆଚ୍ଛା ଆଚ୍ଛା।
ସେଇ ଯୁଗୁରୁ ଟିକେ ବ୍ୟସ୍ତରେ ଥିଲୁ ଆଉ।
କଣ ସବୁ ସେଠି ବାହାଘର କଣ କେମିତି ହେଲା?
ହଁ ବାହାଘର ସବୁ ଭଲରେ ଭଲରେ ହେଇଗଲା ମନ୍ଦିର ବାହାଘର ଥିଲା।
ଆଚ୍ଛା। ଆଉ ବରକନ୍ୟା ପୁଣି ବିଦାୟ କେତେବେଳେ ହେଲେ।
କଣ କହିଲେ?
ମୁଁ କହିଲି ବର କନ୍ୟା ପୁଣି ବିଦାୟ ନେଲେ କେତେବେଳେ।
ଇଏ ହେଇଗଲା ଚାରିଟା ହେଇଗଲା ଆଉ। ଆଜ୍ଞା।
ଚାରିଟା ନା ବେଶୀ ହେଇଯିବ। ଚାରିଟା ବେଳେ ତ ଖରା ଆସୁଥିବ।
ହଁ ସେ ବାହାଘର ସରୁସରୁ ଚାରିଟା ବାହାଘର ସରୁସରୁ ଚାର ଟା ହେଇଗଲା ତାପରେ ବିଦା ହଉ ହଉ ଲେଟ୍ ହେଲା ଆଉ।
ଆଉ ଖାଇବା ପିଇବା ସବୁ ଭୋଜି ଆଇଟମ ସବୁ କଣ ସେଠି ସବୁ ହେଇଥିଲା?
ଭାତ, ଡାଲି, ଚାଟେଣି, ତରକାରୀ। ସାଧା ଉପରେ ଯାହା ସବୁ ହେଇଥିଲା ଆଉ ଆଇଁଷ ତ ହେଲାନି ମନ୍ଦିର ବାହାଘର।
ଚ୍ଛା।
ଭଲ ଲୋକମାନେ ବି ଧୀରେ ଧୀରେ ଆମିଷ ଟୋଟାଲି ଛାଡିଦେଲେ ବି ଭଲ ଆମିଷ ଭକ୍ଷଣ ଟା ଭଲ ନୁହେଁ।
ହଁ ହଁ ଆଜି କା ଟ୍ରେ ବି ଡ କ୍ଟର ବି କହୁଛନ୍ତି ଯେ ଡାଇମିସ୍ ଛାଡ଼ିବା ଭଲ କାରଣ ଆଗ ପରରିଆ ହଜିମ୍ ଶକ୍ତି ଲୋକଙ୍କର ନାହିଁ। ସେଦାପାଇ ଡକ୍ଟର ବି କହୁଛନ୍ତି କିନ୍ତୁ ଲୋକମାନେ ତ ଖାଉଛନ୍ତି ଆ
ଆଚ୍ଛା ଆଚ୍ଛା। ଆଉ କଣ ଶାଗ ଫାଗ ଆପଣଙ୍କର ସେପଟେ ବାଡିରେ ସବୁ ଅଛି ନା କିଣ କଣୀ ଆଣ୍ଡନ୍ତି?
ମୋ ଶାଗ ଫାଗ ଭଲ ମୋ ସବୁ ହୁଏ। ପୋଇଶାଗ, କଳମ, ନେଉଟିଆ ଏସ ଖଡ଼ା ଏସୋ ଲଗା ହେଇଛି ବାଡ଼ିରେ ମୁଁ ଲଗେଇଛି।
ଆଉ ପନିପରିବା ସ ସୁବୁ ଆମର ଏଠୁ ପାଖରେ ସବୁ ଅଛି ଆମର ଚାଷୀମାନେ ନେଇକି ଆସନ୍ତି ସଖାଳୁ। ସେଇଆ କୁ ରଖାରା ଇଯାଏ ସେଇ ହୁଏ ଆଉ।
ହଁ କାହିଁନା ସାଗ ବି ବାର ଦେଖିକି କରାଯାଏ ଗୁରୁବାର ହେଲା ମଙ୍ଗଳବାର ସୋମବାର ଯୋଉ ବାରରେ ସବୁ ଆଇମିଶ ହେଇପାରେ ନା।
ଆଜ୍ଞା।
ସିଇ ସେଇ ବାରରେ ସବୁ ଶାଗ ହୁଏ ଆଉ।
ଆଜ୍ଞା।
ଶାଗ ଖାଇବା ପସନ୍ଦ କରନ୍ତି ନା କର
ନା ନା ଖାଏ ନା।
ଆଚ୍ଛା ଆଚ୍ଛା ଆଉ ଘରେ ସମସ୍ତିଙ୍କ ଦେହ ପା ଭଲ ତ?
ହଁ।
ଆଚ୍ଛା ଆଛା ଆଉ କଣ ସବୁ କୁହନ୍ତୁ ଆପଣଙ୍କ ଖବର ଆଉ କଣ କୁହନ୍ତୁ?
ମୋ ଖବର କଣ ଆଜି ଟିକେ ଘର କାମ ଅଛି। ଆଉ ଟିକେ ମୁଁ ଅଫିସ ଛୁଟି ନେଇଛି ଦେଖିବା ଓ ଜଲ୍ଦି ସରିଯାଏ ନ ହେଲେ ଯିବା ଆଉ ଇଏ
ଉହୁଁ ଆଚ୍ଛା ଆଛ
ମ ଆମର ଏଇପଟେରେ ବିଲ ଅଛି ଯେ ସେ ବିଲରେ ଏଇ ଆମର ଯୋ ଲମ୍ବା ଲମ୍ବା ହୁଏ ଯୋଉ କଳମ ଶାଗ।
ଆଜ୍ଞା।
ସେଇ ଶାଗ ପ୍ରବଳ ସେ ବିଲରେ ଅଛି ଆଉ ସେଗୁଡା ସେ ବିଲ ଶାଗ ଗୁଡାକବି ଭଲ ଲାଗି ଖାଇଲେ। ତାପରେ ସେ ଗୁଡା ଯାଇକି ତୋଳିବା ଟିକେ କଷ୍ଟ ଗଲେ ତାକୁ ସମୟ ଦେଇ ବସି ତୋଳି ଆଣି ପାରିଲେ ବି ଉ ଭଲ କଥା। ମୁ ଆଣି ପାରିଲେ ସେ ଆସିଲାନି ଆଉ ତାପରେ ଦୋ ତାକେ ଯୋଉ କିଣା ଶାଗ ତାପରେ ଗାଁ କୁ ଯେଇ ବିକାଳି ସବୁ ଆସୁଛନ୍ତି ସେ ଯୋଉ ଶାଗ ଆଣିଛନ୍ତି ସେଗୁଡା ସବୁ ଆମର
ଆ ମାନେ ଟେଷ୍ଟ ନାହିଁ ଖାଇବାର ଭଲ ଲାଗୁନି ତାପରେ ସେ ନାହିଁ। ତା ପରେ ଏଇ ବିଲର ଦେଶୀ ଶାଗ ଟା ଟିକେ ଟେଷ୍ଟ ଲାଗେ ଏ ଯୋଉ ବେପାରୀ ଆଣନ୍ ଯୋଉ ଶାଗ ସେମି କାଦୁଅ ଟାଇପ ର ହେଇଯାଏ ଭଜାରେ ଆଉ ଆମର ଏଇ ବିଲ ଶାଗ ଟା ଟିକେ ଟାଣ ଟାଣ ରହେ ଭଲ ଲାଗେ ଖାଇବା
ଆଜ୍ଞା।
ଆଉ ଏଇ ସେ ପୋଖରୀରେ ବି ସେମିତି ଅଲଗା ଶାଗ ସବୁ ଅଛି ସୁନ ସୁନିଆ, କଳମ ତା ପରେ ଆମର ସବୁ ଯୋଉ ଭୁଇଁ ପିତା ସବୁ ହୁଏ। ସେ ଶାଗ ଆଉ ସୁଜନା ଶାଗ। ମଦରଙ୍ଗଆ ଆଉ ତା ର ହେଇଗଲା ବୋଇତାଳୁ କଖାରୁ ଶାଗ। ଏଇ ସବୁ ଭେରାଇଟି ଶାଗ ସବୁ ମିଳୁଛି ଗାଁ ମାନଙ୍କର ସବୁ ଖାଇବାକୁ ମିଳୁଛି। ବାକି ଆପଣ ବାହାର ଜାଗାକୁ ଗଲେ ସାଗ ଫାଗ ମିଳବା ବହୁତ କଷ୍ଟ।
ହଁ, ଆମ ଏପଟରେ ବି ମିଳିଯାଉଛି କିନ୍ତୁ ବିଶେଷ ନୁହେଁ ଆଉ।
ଆଉ କଣ କୁହନ୍ତୁ। ଆଉ ଆମ୍, ଆମ୍, ଆମିଷ ଭିତରେ ଆପଣଙ୍କୁ କଣ ପସନ୍ଦ।
ସେଥେରେ ସେଇ। ଚିକେନ ଫିକେନ ଖାଆନ୍ତି ଟିକେ ଘରେ ମୁଁ ବି ସେଇ ଚିକେନ ପସନ୍ଦ କରେ ଟିକେ।
ଆଚ୍ଛା ଆଚ୍ଛା ଆଉ ଶୁଖୁଆ ଫୁଖୁଆ ପସନ୍ଦ ନା ନାଇଁ।
ହଁ ହଁ ହଁ ସେ ବି ସବୁବେଳେ ପାଇଁ ଆଭେଲେବୁଲ୍ ନୁହେଁ ସେଇ ନାଗି।
ଶୁକୁଆ ତ ଗାଁ ଲୋକ ଟିକେ ପ୍ରାୟ ବେଶୀ ଖାଇବାକୁ ପାଆନ୍ତି ତାପରେ ସିଏ ବି ପସନ୍ଦ କରନ୍ତି। ବାହାରେ ଯୋଉ ଲୋକମାନେ ରହୁଛନ୍ତି ଟିକେ ଖାଇପାରନ୍ତି ନାହିଁ। ଆଉ ସୁଖୁଆ କଥା ଶୁଣିଲେ ପ୍ରାୟ ଲୋକ ହସନ୍ତି କିନ୍ତୁ ସେ। ଲୋକମାନେ ପ୍ରାୟ ଲୋକ କିନ୍ତୁ ସେଇଥିରେ ହିଁ ଖୁସି ପସନ୍ଦ।
ହଁ ହଁ।
ଆଉ କଣ କୁହନ୍ତୁ ଆପଣ ଆଉ ସ ପଖାଳ ଟାଇମ ଟାରେ ଆପଣ କଁ ଖାଆନ୍ତି ରୁଟି ଖାଆନ୍ତି ନା ପଖାଳ ଖାଆନ୍ତି।
ହଁ। ଏଇଆ ଟିକେ ଘର କାମ ହଉଛି ସେଠ ଟିକେ ଅସୁବିଧା ହଉଛି ଆଉ।
ଆଚ୍ଛା ଆଚ୍ଛା ଆଉ ମୁଁ କହିଲି ଆପଣ କଣ। ଅ ରୁଟି ଖାଆନ୍ତି ସକାଳ ଟାଇମ ଟା ନା ପିଠା ନା ପଖାଳ କଣ ସବୁ ଖାଆନ୍ତି।
ନଇ ରୁଟି ଫୁଟି ପଖାଳ ଖାଏଁ କେତେ ବେଳେ ପଖାଳ କେତେ ବେଳେ ଖାଏଁ।
ମିଶେଇକି ଖାଉଥିବେ ବୋଧେ ମିଶିକି ଆଉ।
ଆଜ୍ଞା ଆଜ୍ଞା ହଁ।
ଆଛା। ଆଜି କଣ ହେଇଛି ଖାଇବା ପାଇଁ ତାହେଲେ।
ଆଜି ସାଧା ଉପରେ ଯାହା ହବ।
ହ
ହାଲୋ।
ହଁ କୁହନ୍ତୁ।
ମୁଁ କଇଲି ଆଜି କଣ ଖାଇବେ ତାହେଲେ ସକାଳେ ପଖାଳ ଖାଇବେ ନା ରୁଟି ଖାଇବେ ନା କଣ ଖାଇବେ।
ନା ନା ଆଜି ରୁଟି ଫୁଟି ଖିଆ ହେବ ଟିକି ଆଉ।
ଆଚ୍ଛା ହଁ ପାଗ ଟିକେ ଇଏ ଅଛି ହଉ ଆପଣ ରଖନ୍ତୁ। ପଛରେ ପୁଣି କଥା ହବା ଆଉ।
ଆଜ୍ଞା ଆଜ୍ଞା ଠିକ ଅଛି ଘର କାମ ବ୍ୟସ୍ତ ଟିକେ ଅଛି ଆଜ୍ଞା ହଁ ରହିଲି ଆଜ୍ଞା ନମସ୍କାର ନମସ୍କାର। ହଁ